ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର।
କଣ କରୁଥିଲେ ମୁଁ ଏବେ କିଛି ନାହିଁ। ଏବେ ଦିପହରେ ଟିକେ ତା ମାନେ ଟିକେ ଶୁଏ ଶୋଇକି ଉଠିଲା ପରେ ଟିକେ କଣ ଖାଇଛି ତାପରେ ବସିଛି ଆଉ ଆପଣ?
ମୁଁ ଏଇ ଅଟା ଦଳୁଥିଲି ଟିକେ ଆଣିଥିଲୁ ଖାଇବା ପାଇଁ ଖାଉଥିଲୁ।
ଆଜି ରାତିରେ କଣ ହେବ?
ଏ ରାତିରେ, ରୁଟି, ଆମର ହବ, ତରକାରୀ, ଅଛି।
ଓହୋ, ତରକାରୀ, କଣ କରିଛନ୍ତିନା ସକାଳରେ କରିବେ?
ନାଇଁ କରିଦେଇଥିଲୁ ସକାଳେ। ସେ ତରକାରୀ ଥିଲା ତ ଆଉ କିଛି ଏଇ ସେଇ କଖାରୁ କଖାରୁରାଇତା, ଆଉ ଯୋଉ, ସିଝାତରକାରୀ। ଆଉ, ବନ୍ଧାକୋବି ତରକାରୀ, ଭାତ, ସବୁ କରିଥିନୁ ସକାଳେ ଆଉ
ଆଜିିକାଲି ସବୁ ମାର୍କେଟରେ ଯୋଉ ପରିବା ଭଲ ମିଳୁଛି ନା।
ମା ଜମା ଜମା ଜମା ଭଲ ହଉନି। ସେ ସାର ଅଂଶ ମୁଁ ଖାଲି ଖା ଖାଦ୍ୟ
ଠିକ ହଁ ସେଟା ସେଟା ସବୁ ଆଡେ ଆଗରୁ ଯେମିତି ସବୁେ ଫ୍ରେସ୍ ମିଳୁଥିଲା। ଏବେ ଆଉ ସେମିତି ନାହିଁ ସେଥିପାଇଁ ତ ବହୁତ ଛୋଟବେଲୁ ତାମାନେ ତା ମାନେ ଅଧା ଜଣଙ୍କୁ ରୋଗ ଧରିଦଉଛି।
ହୁଁ ଆଉ ହୁଁ ଆଉ କଣ ହାଲ ଚାଲ ସବୁ?
ହାଲଚଲ ସବୁ ଠିକ୍ ଏଇଟା ତ ଟି କି ଆମ ଆମ ଏଠିକାର ନା ଟିକେ ବର୍ଷା ହେଇ ଦଉଛି ବର୍ଷା ହେଲା ପରେ ନା ପୁଣି ଗରମ ଷ୍ଟାର୍ଟ।
ଉୁଁ ହୁଁ ନାଇଁ ଆଜି କାଲି ରାତିଠାରୁ ଆମର ପ ଜୋରସୋର ବର୍ଷା ହେଇଥିଲା। ଆଉ ଆଜି ଦିନ ମାନ ଖାଲି ଝିପି ଝିପି ବର୍ଷା ପକଉଛି ଜୋରସେ ବର୍ଷା ହେଇନି ଆଉ ବର୍ଷା ଯାଇକି ସକାଳେ ଛାଡି ଯାଇଥିଲା ଆମର
ଓହୋ ଆମ ଏଠି ସକାଳେ ବର୍ଷା ହେଲା କିନ୍ତୁ ତାପରେ ବର୍ଷା ଛାଡିଲା ମାତ୍ରକେ ତାପରେ ପୁଣି ଟିକେ ଟିକେ ଖରା କରିକି ଆଉ ବହୁତ ଗରମ ବର୍ଷା ହେଲେ ବି ତାମାନେ ଥଣ୍ଡା ପବନ ବାହାରି ଆସୁନି ସେହି ଗରମ। ତ ଏଟା ମୁଇଁ ମୋର ରୁମ ଏଟା ଏଟା ବସିଛି ବାହରକୁ ବାହା ସେବି ଝାଲ ଦଉଛି।
ହୁଁ ହୁଁ କୋଉ ଏରିଆ କୋଉ ଜାଗା ଆଜ୍ଞା ଆପଣ ରହୁଛ?
ଆମରଟା ଏଇଟା ବଲାଙ୍ଗୀର।
ଆଚ୍ଛା ହଁ କଥାରେ ଟିକେ ତ ବା ଅଲଗା ଶୁଭୁଛି। ନା ମୁଁ କହିଲି କୋଉ
ଏଠିକାରର ନା ବେଶୀ ତା ମାନେ ବର୍ଷା ବି ହୁଏନି। ଯେମିତି ସେପଟେ ଯେମିତି ବର୍ଷା ହୁଏ ନା ଟିକେ ସେମିତି ବର୍ଷା ହୁଏନି।
ଓ ଆଚ୍ଛା ଆଚ୍ଛା ହୁଁ ବଲାଙ୍ଗୀରରେ କୋଉ କୋଉ ଓଡ଼ିଆ କୋଉ କୋଉ ଜାଗା ବୁଲି ଯାଇଛନ୍ତି?
ବଲାଙ୍ଗିର ଆମର ଏଠି ନା ପ୍ରସିଦ୍ଧ ଅଛି ଅଁ ହରିଶଙ୍କର ନରସିଂହନାଥ ଆପଣ ଯାଇଛନ୍ତି?
ହୁଁ, ହରିଶଂ ହରିଶଙ୍କର ନାଁ ଶୁଣିଛି ମୁଁ। ଶୁଣିଛି ମୁଁ ଯାଇନି ହୁଁ
ସେଠାରେ ଏବେ ତ ଏବେ ଦୁଇ ତିନି ବର୍ଷ ହେଲାଣି ସେଠାରେ ପୁଣି ତାମାନେ ତା ମଡେଲକୁୁ ପୁରା ଚେଞ୍ଜ କରିଦେଇଛନ୍ତି ନୂଆ ବନେଇଛନ୍ତି। ତ ସେଠାରେ ତାମାନେ ଅ ପାହାଡ ପାଣି ଝରୁଛି। ଆଉ ସବୁଆଡେ ପୁରା ବଡ ବଡ ମଣ୍ଡପ କରିଛନ୍ତି। ଭୋଗ ପାଇଁ ବି ସେଠି ସୁବିଧା ଅଛି। ହଜାର ହଜାର ଲୋକ ବି ସେଇଟା ଖାଆନ୍ତି। ଏବେ ଭଲ ଲୋ ଭଲ ତାମାନେ କରାହେଇଛି। ସେ ସେ ଜାଗାଟା ଆଉ ହରିଶଙ୍କର ଠାରୁ ପୁଣି ଆଉ କେତେ କିଲୋମିଟର ଗଲେ ନୃସିଂହନାଥ ମନ୍ଦିର ଅଛି।
ଓ ହୋ।
ବହୁତ ଲୋକ ଆସନ୍ତି। ଆପଣ କେବେ ଆସିବେ?
ହୁଁ, ନିହାତିଭାବେ ଯିବା ବୁଲିବାକୁ।
ହଁ।
ହରିଶଙ୍କର ପ୍ଲେସ୍ ଜାଗାଟା ନାଁ ଶୁଣିଛି। କିନ୍ତୁ, ମୁଁ ଦେଖିନହିଁ କେବେ।
ହଁ, ଏଠାରେ ବହୁତ ବହୁତ ଲୋକ ଭିଡ ହୁଅନ୍ତି। ଯୋଉପର୍ବାଣୀ ହୁଏ ନା ସେଠାରେ ବହୁତ ଲୁ ଭିଡ ହୁଏ। ଭୁଗ ପ୍ରସାଦ ସବୁ ହୁଏ ନା ନା ନା ଆମ ଏଠି ଘର ଏଠି ହଁ।
ଓ ହୁଁ।
ଘର ବାକି ଆମ ଘର ଠାରୁ ନା ଅଶୀ କିଲୋମିଟର ହେବ। ସେ ଜାଗାଟା ନୃସିଂହନାଥ ଟା ଆଉ ହରିଶଙ୍କର ଟା ସେଇ ତିରିଶ ଓ ହଁ, ଚାଳିଶ କିଲୋମିଟର ହେବ। ହରିଶଙ୍କର ଆମେ ବି ଆମେ ବି କେତେ ମୁଁ ବି କେତେ ହଁ, ଦୁଇ ତିନିଥର ଖାଲି ଯାଇଛି ବେଶୀ ଯାଇନି।
ଉୁଁ ହୁଁ ହୁଁ ହୁଁ ହଁ ସବୁବେ କଣ ଯାଇ ହବ।
ହଁ, ସବୁବେଲେ ଯାଇ ଏଇ ଛୁଟି ଛୁଟା କଣ ଯଦି ହେବ। ବ ଯାଇକ ଆପଣ ବହୁତ ଦୂର ଦୂର ହେଇଯାଉଛି ନା। ସେଟା ପୁରା ଅଶୀ କିଲୋମିଟର ବେଲେକ ତାମାନେ ହଁ। ହଁ, କୌଣସି ଗୋଟେ ପ୍ରୋଗ୍ରାମ ହେଲେ। କଣ କଣ ହେଲେ ତାମାନେ ଏକା ସାଙ୍ଗେ ପରିବାର ସହିତ ଯାଇହବ।
ହଁ, ଏଇ ଧର ହଁ ମାନେ ହଁ ପରିବାର ସହ ମିଶିକି ଗଲେ ଟିକେ ଖୁସି ଲାଗିବ।
ହୁଁ, ଆମର ଏବେ ନା। ଯଁ ତାମେ ଯୋଉ ଆଡେ ଦେଖିବି ନା। ତ ସବୁଆଡେ ତାମାନେ ଅ ଏବେ ସେ ବୋଟିଂ ସିଷ୍ଟମ ବି ଏଠାରେ ହେଲାଣି।
ଆଚ୍ଛା ଆଚ୍ଛା ଏଇ ଯୋଉ ପାଣି ରେ ବୁଟ ବୁଟ କରିବା ପାଇଁ।
ତ ଆମ ଆମ ଏଠୁ ଘରରୁ ଅ ଘରଠାରୁ କେତେ ଛଅ ଆଠ କିଲୋମିଟର। ଏ ଗୋଟେ ଭୀମଡୁଙ୍ଗରି ଅଛି ସେ ଏଠାରେ ଯଉ ଯୋଉ ପାଣ୍ଡବଙ୍କର ଭୀ-ଭୀମ ନା ତ ସି ନା। ତାମାନେ ସେ ଗୁମ୍ଫା ଭିତରେ ରହିକି ତପସ୍ୟା କରୁଥିଲେ। ତାଙ୍କର ସବୁ ଅ ଯନ୍ତ୍ରପାତି
ହ
ସବୁ ସେଟା ତ ମାନେ ସେଟା ରଖିଥ ତ ସେ ଜାଗାକୁ ସେମାନେ ଏ ମାନେ ମନ୍ଦିର କରିଦେଇଛନ୍ତି। ତ ସେଠିକାରେ ବି ଆଗ କାଳରେ ନା ବହୁତୁ ତା ମାନେ ମନ୍ଦିର ଥିଲା ଖାଲି ଖାଲି ମନ୍ଦିର ପାହାଡ ପର୍ବତ ସେମିତି ଥିଲା। କିନ୍ତୁ ଏବେ ସେଟା ତାମାନେ ନଦୀ ଅ ଥାଇକି ଏବେ ବୋଟିଂ କରିଦେଇଛନ୍ତି ସେଟା। ତ ସେଠିକାରେ ଏବେକା ବହୁତ ଚାର ପାଞ୍ଚ ବର୍ଷ ହେବ ଏ ଏବେ ବହୁତ ଭିଡ। ହଉଛି ସେ ଜାଗାରେ ଆଗରୁ ସେମିତି କିଛି ନଥିଲା।
ହୁଁ।
କିନ୍ତୁ ବର୍ତ୍ତମାନ ଏବେ ବହୁତ ଭିଡ ହେଇଯାଇଛି ସେ ଜାଗା ବି ବହୁତ ବଢ଼ୀଆଁ। ଭଲ ଲାଗେ ସେ ଜାଗା ବି।
ହଁ ଭଲ ଭଲ ପ୍ଲେସ୍ ଉଁ ଗଲେ ନିହାତି ଏବେ ଯଦି ସେମିତି ହେଇଥିବ। ସୌନ୍ଦର୍ଯ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଭଳିଆ ଦେଖିବା ପାଇଁ ଆଖି ଦେଖିଆ ପାଇଁ ଥିବ ତାହେଲେ ନିହାତି ଭଲ ଲାଗିବ।
ହଁ ମତେ ହଁ। ମତେ ଯେମିତି ତା ମାନେ ବହୁତ ବୁଲାବୁଲି କରିଆ ପାଇଁ ବହୁତ ଭଲ ଲାଗେ। ନୂଆ ନୂଆ ଜାଗା ମାନଙ୍କୁ ଦେଖିବା ପାଇଁ।
ହୁଁ ହୁଁ। ହଁ ମୁଁ ବି ସେପଟେ ଏପଟେ ଓଡ଼ିଶାରେ ବେଶୀ କିଛି ମୁଁ ତଦି ନ ବୁଲି ଥାଏ ପୁରୀ ଘଟଙ୍ଗା ଆଉ ମାନେ କପିଳାସ ତ ଏଇ ସବୁ ଜୋରନ୍ଦା ଏଇ ସବୁ ଯାଇଚି କିନ୍ତୁ ମୁଁ ବାହାର ଓଡ଼ିଶା ବାହାରେ ମୁଁ ବୋହୁତ୍ ଜାଗା ବୁଲଚି।
ଓଡିଶା ହଁ ଆପଣଙ୍କର ଆପଣଙ୍କର ଜାଗାରେ କୋ କୋଉ କୋଉ ଅଛି?
ଆମର ଏଠି ଏ କେଉଁଝରେ ଅଛି ଘଟଗାଁ ଅଛି ଭୀମକୁଣ୍ଡ ଅଛି। ଆଉ ଅଛି ଏଠି ଭିମକୁଣ୍ଡ ଅଛି। ଆଉ ଯୋଉ କଣ ତ ସାନଘାଗରା ସାନଘାଗରା ବଡଘାଗରା ଅଛି। ଘଟଗାଁ ଘଟଗାଁ ଶୁଣିଚନ୍ତି ତାରିଣୀ ମା?
ଅ ହଁ ହଁ ଘଟଗାଁ ହଁ ସେଇଟା ତ ଫେମ ପସିଦ୍ଧ ଜାଗା ନା। ଘଟଗାଁ ତାରା ତାରିଣୀ।
ତାରି ତାର ତାରିଣି ନୁହଁ ତାରଣୀ।
ତାରିଣୀ ହଁ ଆଉ ସେଇ ଯୋଉ ହଁ। ଘଟଗାଁ ଏ କଟକ କଟକରେ ବି ଗୋ ସେ ଅ କଟକରେ ବି ସ୍ ଓ କଟକରେ ଚଣ୍ଡି। ଆଁ ମାଆଙ୍କର ମନ୍ଦିର ଅଛି ସେଠିକୁ ମୁଁ ଯାଇଛି କଟକର ଚଣ୍ଡୀ ମନ୍ଦିର ମୁଁ ଯାଇଛି।
ହୁଁ ହୁଁ ହଁ।
କେଉଁଝରଟା ମୁଁ ଯାଇନି କେବେ।
ଆସନ୍ତୁ ବୁଲିଆ ପାଇଁ।
ହଁ ଯିବା ଯିବା ମତେ ତ ମତେ ତ ବୁଲିବା ପାଇଁ ବୋହୁତ ପସନ୍ଦ।
ହୁଁ ଆସନ୍ତୁ ସବୁଆଡେ ସବୁଆଡେ ବୁଲେଇ ଦେମି ଏ।
ହଁ ହଁ ଆପ ହଁ ଆଉ କୋ ଆଉ କୋଉଟା ଆପଣଙ୍କ ଘରେ କିଏ କିଏ ରହନ୍ତି?
ଆମ ଘରେ ମୋ ଦେ ଆମ ଦେଇ ଅଛନ୍ତି ମୋ ଦେଡଶୁର ଆମ ଦେ ଡଶୁର ଅଛନ୍ତି ଆଉ ଝିଅ ପୁଅ ତାଙ୍କର ଝିଅଟେ ମୋର ପୁଅଟେ ଆଉ ଉମ୍ ଶାଶୁ ଶସୁ ର ଅଛନ୍ତି ଆଉ ଆଉ ଏ ଏ ଦିଇ ଭାଇ ରହନ୍ତି ନେଇ ଘରେ ବଡ଼ ଭାଇ ଭୁବନେଶ୍ୱ ରରେ ଇଏ ରହନ୍ତି ହାଇଦ୍ରାବାଦରେ।
ହୁଁ ହୁଁ।
ହୁଁ ଘରେ କେହି ମୁଁ ଥିଲି ସେଠି ମୁଁ ଥିଲି ଭାଇଜାଗରେ ଥିଲି
ହଁ।
ବାଙ୍ଗାଲୋରରେ ଫାଷ୍ଟ ମୁଁ ପ୍ରଥମେ ଥିଲି ବାଙ୍ଗଲୋରରେ ବାଙ୍ଗାଲୋରରୁ ତାପରେ ବିଶାଖାପାଟଣା ଯାଇଥିଲି। ତାପରେ ପୁଅଟା ହେଲା ପରେ ଉଁ ଚାକିରି ଛାଡି ଦେଇକି ମୁଁ ପଳିଆଇଲି ଆଉ। ଉଁ ସେପଟେ ବିଶାଖାପାଟଣାରେ ବି ବୋହୁତ ଜାଗା ବୁଲଚି। ହୁଁ ନା ନା ଛୁଟି ନୁହଁ କଣ କହିଲେ? ମାନେ ବାହାଘର ହେଇଚି ଗୋଟେ ବର୍ଷ ପୁଅ ହେଲା ନା ତ ପୁଅ ହେଲା ପରେ ମୁଁ ଚାକିରି ଛାଡ଼ିଦେଲି ଚାକିରି ଛାଡ଼ିକିନା ପଳେଆଇଲି ଘରକୁ ଆଉ। କିନ୍ତୁ ବାଙ୍ଗାଲୋରରେ ମୁଁ ରହିଚି ସାତ ଆଠ ବର୍ଷ। ଆଉ ବାଙ୍ଗାଲୋରରେ ସାତ ଆଠ ବର୍ଷ ରହିଚି। ଦେଖିଆ ହଁ ଦେଖିଆ କଣ ହୋଉଚି।
ଛୁଆ ଟିକେ ବଡ଼ ହୋଇଗଲେ କିଛି ଚିନ୍ତା ନାହିଁ ଆଉ।
ହୁଁ ଆ ସେ ଟାଇମ ତ ଅଛି ଆଉ ଦେଖିଆ ଆଉ।
ହଁ।
ହୁଁ।
ଆଉ ଆପଣଙ୍କୁ କଣ ଭଲ ଭଲ କଣ ଲାଗେ?
ଅ ମତେ ସେମତି ଏଇ ନର୍ମାଲି ଭାତ ଡାଲି ସିଝା ତରକାରି ତ ଡେଲି ଆମର ହୋଉଚି ସେଡା ତ
ନୂଆ ନୂଆ ହଁ ନୂଆ ନୂଆ ଜିନିଷ ଟ୍ରାଏ କରିବା ପାଇଁ ଭଲ ଲାଗେ ଖାଇବା ପାଇଁ? ନୂଆ ନୂଆ ଜିନିଷ?
ହଁ ଖାଇବା ପାଇଁ ଭଲ ଲାଗେ। ଖାଇବା ପାଇଁ କାହାକୁ ଭଲ ଲାଗିବନି ନୂଆ ନୂଆ ଜିନିଷ।
ମତେ ଦେଖିକି କହନ୍ତି ଆ ତୁ ଦିନରେ ତୁ ଯାହା ଖାଲି ବୁଲୁଥା ଆଉ। ହୋଟେଲ୍ ଖାଉ ଥାଉ ବୋଲିକି ମୁଁ ସବୁଦିନ ଯାଏ ଯାଇ।
ଆଚ୍ଛା ଆଚ୍ଛା।
ଖାଇବା ପାଇଁ ଆଉ ଏବେ ଯୋଉ ସୋସିଆଲ ମିଡ଼ିଆ ଯୋଉ ହେଲାଣି ନା ସେଠାରେ ସେଠାରେ ଆପଣ ଗୋଟେ ଜାଗା ନୂଆ ଜାଗାକୁ ଯଦି ଏ ନ ବି ଯାଇଥିବେ ଆପଣ ସେ ମାଧ୍ୟମରେ ଜାଣି ଯାଇଥିବେ କି ସେରେ କଣ କଣ ମିଲୁଛି କଣ ନାହିଁ। ଆମ ଏଠି ବି ନା ବହୁତ୍ ବଡ଼ ବଡ଼ ରେଷ୍ଟୁରାଣ୍ଟ୍ ଖୋଲିଲାଣି ଯାଏ ବାଟରେ ବାଟରେ ଗଲେ ପୁରା ପଚାଶ ଷାଠିଏ
ଯେତେ ଯେତେବେଳେ ମୁଁ ଥିଲି ବିଶାଖାପାଟଣାରେ ସେତେବେଳେ ସପ୍ତାହକୁ ମାସକୁ ଥରେ ମା ଖା ଯାଏ ହୋଟେଲ୍ କୁ ଖାଇବା ପାଇଁ କାହିଁକି ନା ଟିକେ ଜାଣିବାର ଅଛି କଣ କଣ ଭେରାଇଟିର ସବୁ ଜିନିଷ ଆସୁଛି ଆଉ ମାର୍କେଟ କୁ ତ ଦେଖିବାର ଅଛି ନା ସେଥିଲାଗି ମୁଁ ଯାଏ ମାସକୁ ଥରେ କମ୍ପ ମାନେ ପ ଯିମି ମାସ କୁ ଥରେ ଆଉ ବୁଲିବାକୁ ଯାଏଁ। ସପ୍ତାହରେ ଛୁଟି ମାନେ ଯୋଉ ଛୁଟିରେ ମୁଁ ଛୁଟି ଥିବ ମାନେ ମୁଁ ପକା ଯିମି ବୁଲି। ମିସ୍ କରେ ନା କଳାଗିରି ଯାଏଁ ସି ବିଚ୍ ଯାଏଁ ଯୋଉ ଆ ଛି ସମୁଦ୍ରକୂଳ ଯୋଉ
ସେ ହଁ ହଁ। କଣ କି ରାମ୍ କଣ କି ତାର ନାଁ ଟା?
ହଁ ସୀମାଞ୍ଚଳ ଆମେ ବି ଗୋଟେ ଥରେ ନା ଆମ ହେଲାଣି ପାଞ୍ଚ ଛଅ ବର୍ଷ ହେଲାଣି ଆମେ ବି
ଆଉ ବେଲି ଯାଇଥିଲି ଆକୁ ବେଲି ଆର୍କୁ ବେଲି ଶୁଣିଛନ୍ତି ଆର୍କୁ ବେଲି? ମାନେ ପୁରା ପା ପାହାଡ଼ ଉପରକୁ ଯିବେ।
ଆର୍କୁ ଆର୍କୁ ବେଲି ଆର୍କୁ ବେଲି ଏଟା ଗୋଟେ ଆଦିବାସୀ ଏରିଆ। ମାନେ ଖାଲି ଜଙ୍ଗଲ ପାହାଡ଼ କଫି ଫପି ସେଇଠି ମିଳେ କଫି ଗଛ ସେଠି କଫି ଗଛ ପୁରା
ଭଲ ଭଲ ଦିଶୁଥିବ ସେଠି।
କଫି ଗଛ ଅଛି ତାର ଯୋଉ ଗୋଟେ ଅଛି ପ ପଏଣ୍ଟ ଅଛି ଫଟୋ ପଏଣ୍ଟ ଅଛି ଫଟୋ ଉଠେଇବା ପାଇଁ ସେ ସେଟା ବି ବଢ଼ିଆ ମାନେ ସେଇଠି ଉଠେଇ ବୁ ତୋ ଫୋଟୋ ଫୋଟୋ ପୁରା ବାଦଲ ସବୁ ପୁରା ଦେ
ତ ଭଲ ଜାଗା ହେଇଥିବ।
ହଁ ପୁରା ପାହାଡ଼ ଉପରେ ପାହାଡ଼ ଉ ଉପରେ ମାନେ ଏ ମାନେ ମ ଉଚ୍ଚ ଏରିଆ ଟା। ଖାଲି ଏମିତି ଗାଁ ଯେମିତି ଆମର ତିରୁପତି। ତିରୁପତି ଯାଇଛନ୍ତି ପୁରା ପାହାଡ଼ ଉପରକୁ ଉଠି ଉଠି ଯିବ ଅ ସେ ଏଟା କିନ୍ତୁ ମନ୍ଦିର ଅଛି ଏଇଟା ପାହାଡ଼ ଉପରେ ଗୋଟେ ଗାଁ ଟେ।
ମାନେ ଆ ବହୁତ୍ ବଢ଼ିଆ ସେଟା ଦେଖା ଯାଉଥିବ।
ଏଟା ଗାଁ ଟା।
ହୁଁ ହୁଁ ଆମେ ଛଅ ବର୍ଷ ହେବ ବିଶାଖାପାଟଣା ଯାଇଥିଲୁ।
ସବୁ।
ଓ ମୁଁ କହିଲି ପୁରା ଗାଁ ଯେମିତି ଥାଏ ସେଟା ଖାଲି ପାହାଡ଼ ଉପରେ ଅଛି।
ହୁଁ ପାହାଡ଼ ଉପରେ।
ସେ ପାହାଡ଼ ଲୋକମାନେ କଣ କଣ ଖାଉଛନ୍ତି ସେଠାରେ ତ ଅମ୍ଳଜାନ ର କିଛି କମି ହଉନି।
ନାଁ କିଛି ହଉନି କ ଚାଲିଛି ତ ସେମିତି ତାଙ୍କର।
ହୁଁ।
ଆଉ ମାନେ ସେଠି
କି ଅଲଗା ତାଙ୍କର ଥିବ।
ତାଙ୍କ କଥାବାର୍ତ୍ତା ଟା ଟିକେ ଅଲଗା, ଦେଖିବାକୁ ବି ସେମାନେ ଅଲଗା ଟିକେ। ଯେମିତି ଆମ ଆଦିବାସୀ ଲୋକ ସେଇଟାଇପ୍ ର, ସେମାନେ ଦେଖିବା ପାଇଁ ସେମିତି। ଆଉ, ବି ହୁଁ।
ତାଙ୍କର ଗୁଟେ ତା, ମାନେ ଗୋଟେ ଥି-ଥିବ ଜାତି।
ହୁଁ। ହୁଁ।
ଆମେ ବି ଥରେ ଯାଇଥିଲୁ ବିଶାଖାପାଟଣା ବୁଲି। ତ ଆମେ ନା ସେ ହେଲାଣି ପାଞ୍ଚ ଛଅ ବର୍ଷ ହେଲାଣି। ସେଠାରେ ସେଠାରେ ଆମେ କଣ କଣ, ଯଉ ଯଉ ସି ବିଚ୍ ଆପଣ କହିଲେ, ସି ବିଚ୍ ତା'ପରେ ସୀମାଞ୍ଚଳମ ବି ଯାଇଥିଲୁ। ଆଉ ଗୁଟେ ଯୋଉ, ଫିଲ୍ମ ଯୋଉ ହୁଏ ନା ସୁଟିଂ ଯୋଉ ହୁଏ। କଣ କି, ତା ନା କଣ କି? ହଁ, ସେଠିକାରୁ ବି ବୁଲିକା ଯାଇଥି ହଁ, ହଁ, କୈଳାସଗିରି ତା'ପରେ ସେ ଅଁ ଭା, ହଁ, ବୁଦା କଣ ଗୁଟେ ଅଛି? କଣ ବୁଦାଟ୍ରା, ହଁ ସୀମାଞ୍ଚଳରେ ହଁ। ସେଟାରେ ଖାଲି ପୁରା ସେ, ଫୁଲ ଗଛ ପୁରା ଫୁଲ ଗଛରେ ପୁରା ସଜା ହେଇଛି ନା।
କୋଉଟା କହିଲ?
ସେ ସୀମାଞ୍ଚଳଂ, ସେ ସୀମାଚଳଂ ପାଖରେ ଗୋଟେ କୋଉ ପାର୍କ ଅଛି ସେ ପାର୍କ ଅଛି, ବୋଧେ! ବୁଦା ପାର୍କ କି କଣ ଗୁଟେ?
ପାର୍କ ହଁ, ଅଛି ଅଛି।